ହ୍ୟାଲୋ।
ହଁ ହ୍ୟାଲୋ।
ମୋ ଭଏସ୍ ଟା କଣ ଭଲସେ ଶୁଭା ଯାଉଛି?
ହଁ ହଁ ଶୁଭା ଯାଉଛି।
ଆଁ ଗୋଟେ ମି଼ଣ୍ଟି କଣ କହୁଥାଅ ମୁଁ ଟିକେ କାନରେ ଲଗେଇଦିଏ। ହଁ କହ?
ହଁ ମୁଁ କହୁଥିଲି ଆଉ କଣ କରୁଛୁ?
ମୁଁ ଏବେ ଗଡ଼ୁଥିଲି। ଟିକେ ପୁରା ବହୁତ ଜୋରେ ନିଦ ଲାଗୁଥିଲା ତୁ ଫୋନ କରିଦେଲୁ ନିଦ ଭାଙ୍ଗିଗଲା।
ଆଚ୍ଛା ଆଚ୍ଛା ସେଇଥିପାଇଁ ମୋ ମେସେଜ ଟା ଦେଖିଲୁନି ଆଉ।
ମେସେଜ କରିଥିଲୁ କି ଆଉ ଦେଖିନି ଆଉ। ଆଉ କଣ ଏଇନା କୋଚିଂ ରୁ ଆସିଲୁ?
ହଁ ଆସିଲି ଏବେ ଟିକେ ତାପରେ ତମର ମୋର ଟିକେ କଣ ଘର ପାଇଁ କିଣା କିିଣି କରିକି ଆସିଲି ତ ଟିକେ ଲେଟ୍ ହେଲା ସେଇ ଯ ସେଥିପାଇଁ ଆଉ।
ଓହୋ ଘର ପାଇଁ ତମେ କଣ କିଣାକିଣି କରୁଛ?
ଘର ପାଇଁ ନୁହଁ ମୁଁ ଆକଚୁଆଲି ନିଜେ ନିଜ ପାଇଁ। କାକୁଡି ଆଉ ଘର ପାଇଁ କ୍ଷୀର ଚାହା ହବା ପାଇଁ ଏମିତି ଜିନିଷ ଗୁଡା ଟିକେ ଆଉ।
ଓ କ୍ଷୀର ତମେ ବାହାରୁ କିଣି ଦଉଛ ପକେଟ ବାଲା?
ହଁ।
ଆଁ ତମ ଘର ପାଖରେ କେହି ଦଉନାହାନ୍ତି ମାନେ ଗାଈ କ୍ଷୀର?
ଦଉଛନ୍ତି ସେ ସବୁ ପାଣି ମିଶେଇକି ଦଉଛନ୍ତି ଭଲ ଦଉନାହାନ୍ତି କେହି ଗୋଟେ। ତ ସେଥିପାଇଁ।
ଓହୋ କାରଣ ପ୍ୟାକେଟ କ୍ଷୀର ଗୁରା ଭଲ ନୁହେଁ ନା ସେଇପାଇଁ।
ତମର କଣ ଆସୁଛି ବୋଧେ କ ମାନେ କ୍ଷୀର ବାଲା ଠୁ।
ହଁ ଆମ ନା ନା ଆସୁନି ମୁଁ ଯାଉଛୁ ଆମେ ସେଠି ଗାଈ ଦୁଂଚି। ତାପରେ ସେ ସେଇଠି ଆମ ଆଖି ସାମ୍ନାରେ ଦବ ମାନେ ଡବାରେ ପୁରେଇବ ଆମେ ଧରିକି ଆସିବୁ। ଆମେ ଛିଡା ହବୁ ସେ ଏତିକି ପାଣି ପୁରେଇବ। ଅଧିକ ପାଣି ପୁରା ହେଲେ ତାକୁ ପାଟି କରା ହବ। ଏମିତି ଆଉ
ଓହୋ।
ହୁଁ ଏ ଆମ ଘର ପାଖରେ ତ। ହଁ କଣ କହିଲୁ?
ନାଇଁ ମୁଁ କହୁଥିଲି ତୁ କମ୍ପ୍ୟୁଟର କ୍ଲାସ କଥା କଣ ଭାବିଲୁ ଆସିବା କଥା?
ହ କମ୍ପୁଟର କ୍ଲାସ୍ କଥା ହେବେ ମୋ ମୁଣ୍ଡ କିଛି ଆସିନି। ଆସିଲେ ଆଗ ଆପଣଙ୍କ ସହିତ କଣ୍ଟାକ୍ଟ କରା ହେବ।
ସୋର ସୋର।
ହୁଁ ଆଉ ଆଉ କଣ ଖବର କୁହ ତମର, କଲେଜ ଖୋଲି ଗଲାଣି ବୋଧେ ତ?
ହଁ ଆଜିଠୁ ହିଁ ଖୋଲିଲା।
ଯାଇଥିଲୁ କଲେଜ ନା ଯାଇନୁ?
ଯାଇଥିଲି ନା।
ଓହୋ ଆଉ ତମର କେବେ ହବ ଯୋଉ ଥାର୍ଡ ସେମିଷ୍ଟର?
ଥାର୍ଡ ସେମିଷ୍ଟାର ଆମର ଇନା ତିନି ମାସ ପରେ।
ଓହୋ ଅଛି ଆଉ। ଆମର ତ ସେକେଣ୍ଡ ସେମିଷ୍ଟାର ବି ସରିନି। ତା ପାଇଁ ପାଠ ପଢା ହବ କେତେ କଣ ହବ ତାପରେ ହବ।
ଆମର ଟିକେ ଜଲ୍ଦି ଜଲ୍ଦି ସରିଯାଉଛି ମାନେ ଆମକୁ ଟିକେ ପଢେଇିବାକୁ ବି ସମୟ ହଉନି ବା।
ତମେ ହଉଛ ବିଜେ ବି କଲେଜ ପିଲା। ଟପର ପିଲା ତମକୁ ସେଥିପାଇଁ ଟିକେ ସ୍ପିଡ କରାହଉଛି ଆଉ।
ଉଁ ଟିକେ ଅଧିକା ହିଁ ସ୍ପିଡ କରା ଯାଉଛି।
ହୁଁ ଆଉ ଆଜି କଣ ଖାଇଥିଲୁ?
ଆଜି ମୁଁ ଖାଇଥିଲି ଆଜି ମୋର ଡିନର୍ ସରିଲାଣି ଡିନର ଇଟିଲି।
ଓହୋ ତମର ଜଲଦି ସ ମାନେ ଖାଇଦଉଛ ଡିନର ନା କଣ?
ନାଇଁ ନାଇଁ ମୋ ଲେଟ୍ ମୁଁ ଆଜିଠୁ ହିଁ ଅ କଣ କରିଛି କହିଲୁ ଡାଇଟିଂ ଷ୍ଟାର୍ଟ କରିଛି।
ଓହୋ ଆଜି ତୁ ତାହେଲେ ଡାଇଟି ର ଷ୍ଟାର୍ଟ ହେଲା ଆଉ। ମାନେ ଡାଇଟିଂରେ କଣ ପ୍ଲାନିଂ ରଖିଛ କିଛି ଖାଇବନି ନା ଅଳ୍ପ ଅଳ୍ପ ବହୁତ ଖାଇ
ଅଳ୍ପ ଅଳ୍ପ ଖାଇବି ମାନେ ନାଇଁ ମୁଁ ରଖିଚି ଏବେ ଅ ଚିନି ଖାଇବିନି ପୁରା ମାସେ।
ଚିନି ଖାଇବୁନି?
ନା।
ଇସ ଆଉ ଲୁଣ ବି ତ ଖାଇବିନି ମତେ?
ଲୁଣ ଖାଇବି ମୋର ବି ପି ଲୋ ଅଛି ବା ଲୁଣ ଖାଇଆକୁ ପଡିବ।
କୋଉଠି ଲୋ ବି ପି ମାନେ ଏଇଟା କଣ ବଂଶାନୁଗତ ନା ଅଛି ତୋ ଭିତରେ ଏବେ ସୃଷ୍ଟି ହେଇଛି ଲୋ ବି ଲୋ ବି ପି କଣ ପାଇଁ ହୁଏ?
ଖାଇଆ ଟିକେ ମାନେ ମୋର ମାନେ ଲୋ ବି ପି ଲୁଣ କମ ଖାଇଲେ ଲୁଣ ଖାଇବାକୁ ପଡିବ ଅଧିକ ଆଉ କଣ ହୁଏ ଲୋ ବି ପି କଣ ଥିବ ତାଙ୍କର ଆଉ। ମୁଁ ଜି କମ୍ ପାଇଁ ହ ମତେ ଏବି ହୁଁ ସେଥିପାଇଁ ଖରାରେ ଟିକେ ବୁଲିଗଲେ ବେଶୀ ମୋ ମୁଣ୍ଡ ବିିନ୍ଧା ହୋଉଛି।
ଓହୋ ଅଛି ବି ଆଉ ଲୋ ବି ପି ଟା ଆଉ। ସେଥିାଇଁ ଟିକେ ଡାଇଟିଂ ଉପରେ ଅଧିକ ଫୋକସ
ନାଇଁ ଡାଇଟିଂ ୟା ସହିତ କିଛି ଲେନା ଦେନା ନାହିଁ କିନ୍ତୁ ଲା ଡାଇଟିଂ ମୁଁ ଏଥିପାଇଁ କରିବାକୁ ଭାବିଯି ବିକୋଜ଼ କାହିଁକି ନା ମୁଁ ବହୁତ ଟିକେ ଅଧିକ ମତେ ଲାଗୁଛି ୱେଟ ବଢିଗଲାଣି।
ଓ ହଁ ଟିକେ ଫ୍ୟାଟ କମେଇବୁ ଆଉ। ଖାଲି ରାଇଟିଂ କରିବୁ ନା କିଛି ଏକ୍ରସାଇଜ
ହଁ ଏକ୍ସରସାଇଜ ବି କରିବି ନା କାଲିଠୁ କରିବି ଆଉ ଆଜିଠୁ ତୋ କରିବି।
କଣ ଘରେ ଏକୁଟିଆ କରିବୁ ନା କୁଆଡେ ଯିବୁ କୋଉଠି କରିବାକୁ?
ନା ନା ଘରେ ହିଁ ଆମର ଆକ୍ଚୁଲି ଘରେ ଯୋଉ ଆଉ ଗୋଟେ ଥାଏ ଟ୍ରେଡମିଲ୍ ସେଇଟା ଅଛି।
ହୁଁ ତୁ କଁ ଭାବୁଚୁ ଘରେ ତୁ କରିଦବୁ
ହଁ ଚାହିଁଲେ କରିଦେବି ଆଚୁଆଲି ମୁଁ ଯି ମୁଁ ଜିମ୍ ଯାଇଥିଲି ଯେତେବେଳେ ହେତେବେଳେ ମୁଁ ପତଳା ଥିଲି ମୁଁ ଜିମ ଜୈନ କରିଥିଲି ମୁ ଜିମ ଜୈନ କରିଥିଲି ଯୋଉ କଣ କହିଲୁ ଯୋଉ ଆର୍ସ ହେରିକା ବାହାର କରିବା ପାଇଁ।
ହଁ ହଁ।
ଟିକେ ସିକସ ପକ୍ ବାହାରିବ ବୋଲି ଯାଇଥିଲି ଜିମ ଫେମେଲୀ ପ୍ୟକ ବାହାରିଗଲା।
ଇଭାଇ ତୁ ସିକ୍ସ ପ୍ୟାକ ବାହାର କରିବାକୁ କୁଆଡେ ଲାଗୁଥିବା ଆରେ ମୁଁ କପାଇଁ କହିଲି କହିଲୁ କୋଉଟିଆ ଘରେ ଗମେଇଲୁ ବେଳେ ବେଳେ ଏବେ କଣ ଟିକେ ମୋଟିଭେସନ ଟା ଭିତରେ ଅଛି ମାଇଣ୍ଡ ରେ ସାଙ୍ଗେ ସାଙ୍ଗେ ଟିକେ ଆସିଚି ରୁଗ ମାନେ ଭିତରୁ ଗୋଟେ ନିଆଁଟା ବାହାରୁଛି ତେଣୁ କିଛି ଦିନ ଏଇନା ହବ। ତାପରେ ଧୀରେ ଧୀରେ କଣ ହବ ପୁରା ସ୍ଲୋ ହେଇ ହେଇ ହେଇ ହେଇ ଏଇ ହେଇ ବନ୍ଦ ହେଇଯିବ।
ଆରେ ଜିମ ରେ ତ ସେଇଆ ଶୁଣୁନୁ ମୁଁ ଯାଇଥିଲି ଯାଉଥିଲି ଜିମ ହେଲା ଏବେ ମଝିରେ ପୁଣି ଷ୍ଟାର୍ଟ କଲି ଗୋଟେ ଦି ଦିନ ଗଲି ତାପରେ ତନୁ ତା ଘରେ ମନଉ ଥିଲା ତା ଘରେ ମାନିଲେନି ଆଉ ଏକା ମତେ ଯିବାକୁ ଇଚ୍ଛା ହେଲାନି ଜିମ ବନ୍ଦ କରିଦେଲି
ହଉ ତମ ଜିମ ସେଇଠି କେତେ ଟଙ୍କା ନେଉଛି?
ଜିମ୍ ହଜାର ଟଙ୍କା
ହଜାର ଟଙ୍କା ନଉଛି ଜିମ୍
ହଁ
ଇସ ଶଳା ତୁ ଏତେ ଟଙ୍କା ଦେଇକି ଯାଉଛୁ ନା ମାସ କୁ ନା କଣ
ହଁ ମାସକୁ ଆଉ ବାକି ସବୁ ଜିମ ରେ ତ ପନ୍ଦରଶହ ଦି ହଜାର ସେ ଯୋଉ ଭୁବନେଶ୍ଵର ଗ୍ରାଣ୍ଡ ପାଖରେ ଗୋଟେ ଅଛିି ସେଇଟା ଫିସିକ୍ୟୁ ଜିମ ସେଇଟା ହୁଁ ମାନେ ହଜାର ଟଙ୍କା
ଓ ହ କଣ ଆମ ପିଲା ଯାଉଛନ୍ତି ସବୁ ଛଅ ଶହ ରେ ନା ହଜାରେ ବି ଯାଉଛନ୍ତି ଦି ହଜାର ବି ଯାଉଛନ୍ତି ମୁଁ କହିଲି କେତେ ତମର ସେଇଠି କମ ହେଇଥିବ ବୋଲି ଆ ହଜାର ଟଙ୍କା ନାଇ ଆମ ଘର କଳ୍ପନା ବାକି ପାଖରେ ପିଲା କଣ ଗୋଟେ ଯାଉଛନ୍ତି ସେ ଗୌତମ ନଗର ନା କୋଉଠେ ଗୋଟେ ଯାଉଛନ୍ତି ପଚାରିଲେ ହେବ ଛଅଶହ ଟଙ୍କା ତ ହଉ
ହ
ଆରେ ସବୁଠି ହଜାର ଟଙ୍କା କିନ୍ତୁ ସେମାନେ ଗୋଟେ ଗୋଟେ ଯାଉଛନ୍ତି କେଜାଣି
ହଁ ଗୋଟେ ଗୋଟେ ମାନେ କେବଳ ପୁଅ ପିଲାଙ୍କର ଏମିତି ଜିମ୍ ଅଛି ବ୍ରହ୍ମେଶ୍ଵରରେ ତ ଗୋଟେ ଅଛି ଛଅଶହ ନା ସାତଶହ
ନାଇଁ ପୁଅ ପିଲାଙ୍କର କଣ ଆଉ ଆମେ ତ ଯାହା କରିବୁ ତମେ ତ ସେୟଆ କରିବୁ
ପୁଅ ପିଲାଙ୍କର ମାନେ ସେଠି ବେଶୀ ପୁଅ ପିଲା ଯାଉଛନ୍ତି ଆଉ ସେଠି କମ୍ଫୋରଟବଲ ଲାଗିବ ନା ଆମକୁ
ଓହୋ ହୋ ହଁ ମାନେ କଣ ତୁ ଯୋଉଠି ଯାଉ ସେଠି କଣ ପୁରା ଫାଙ୍କା ନା କଣ?
ଏ ଆଣ୍ଟି ଯାଉ ମାନେ ଆଣ୍ଟି ଝିଅ ପିଲା ସବୁ ଯାଉଛନ୍ତି।
ଆଣ୍ଟି ମାନେ ବି ଜିମ ଯାଉଛନ୍ତି?
ଆଉ କଣ ଆଜିକାଲି ତୁ ଜାଣିନୁ।
ମୋ ଜୀବନ କାଳେ ମୁଁ ଜିମ ଯାଇନି କି ଯାଇ ଥିଲେ ସିନା ଯାଣିଥାନ୍ତି ଆଣ୍ଟି ମାନେ ବିି ଜିମି ଯାଉଛନ୍ତି ନା
ଯାଉନୁ ଚାଲୁନୁ କି ଗୋଟେ କଲେ ସିନା ମୁ ସ ମୁଁ ଯାନ୍ତିନି ମୁଁ ଏକା ଯିବାକୁ ଜମା ଇଚ୍ଛା ହଉନି
ହଁ ୟୋଗା ଆସୁନୁ ମୁଁ ଡେଲି ଯାଉଛି ଏଇଠି ତ ଫ୍ୟାଟ ବା ତମର ତୁ ଯାହା ହଉ ଯୋଉଥିପାଇଁ ପ୍ରେରିତ ହେଇକି କାମ ଗୁଡା କରୁଛୁ ମାନେ ଏକ୍ସରସାଇଜ ଏରିୟା ହଉ ସେଇଠି ଟିକେ ଏଇ ଜିନିଷ ଟାକୁ ଅଧିକ ଫୋକସ କରାହଉଛି।
କୋଉଠି କୋଉଠି ଯୋଗ ହଉଛି।
ତମ କଲେଜ ପାଖରେ। ଯୋଉ ପ୍ଲସ ଟୁ ବି ଜେ ବି କଲେଜ ତା ସାମନାରେ ଗୋଟେ ପାର୍କ ନାହିଁ ବି ଜେ ବି ଆ
ଓହୋ।
ହଁ ସେଇଠି କି ମୁଁ ସବୁ ଦିନ ଯାଉଛି। ଆଁ କେତେଟା ରୁ କେତେଟା? ସାତୁଟାରୁ ନଅଟା। ଆଗ ଏକ୍ସରସାଇଜ ହବ ତାପରେ ପ୍ରାଣାୟାମ ହବ।
ଏତେ ଟାଇମ ନାହିଁ ନା ମୋ ପାଖରେ ମାନେ ଦେଖୁନୁ ମାନେ ଯଦି ମୁଁ ଦେଖ ସାତଟାରେ ମନେକର କଲେ ସେଇଠି କଲେଜ ପାଖକୁ ଯିବି। ପୁଣି ଘରକୁ ଆସିବି ପୁଣି ଖାଇକି ଦଶଟାରେ ମୋର କଲେଜ।
ହଁ ହଉ ମନେକର ତୁ ଯଦି ପ୍ରାଣୟାମ କରିବୁନି, ଖାଲି ଏକ୍ସରସାଇଜ କରିକି ପଳେଇବୁ କାରଣ ତୋର ଖାଲି ଓନ୍ଲି ବଡି ପାଇଁ ଦରକାର ନା। ତେଣୁ ଏକ୍ସରସାଇଜ କରିଦବୁ। ପ୍ରାଣାୟାମ ଟା କହିବୁ ମୁଁ ଘରେ କରିଦେଇଚି।
କାଇଁ ତୁ ମତେ କହିଦଉନୁ। ମୁଁ ଘରେ ସବୁ ଯାକ କରିଦେବି ନିଜେ ନିଜେ।
ନା ନା ସବୁ ଯାକ କଣ ମୁଁ କରିଦିଅନ୍ତିନି। ମତେ ଆଆସିଚି ଘରେ କିନ୍ତୁ କଣ କହିଲୁ ଏକୁଟିଆ କରିବା ଆଉ ମିଶିକି କରିବା ଭିତରେ ବହୁତ ଆକାଶ ପାତଳ ଫରକ।
ଆରେ ଘରେ ଆମେ ମିଶିକି କରିଦବୁ ନା ତନୁର ମୋର।
ହଁ ଯେ ଯୋଉଦିନ ଗୋଟେ ପିଲା ପିଲା ମାଇଲାନି ସେଦିନ କଥା ସରିଗଲା। ଯିଏ ଗୋଟେ ପୁରା ପଞ୍ଚୁଆଲିଟି ପିଲା ହେଇଥିବ। ଡେଲି ମାନେ ଡେଲି ତାହାଲେ ହବ। ଦି ଜଣ ଭିତରୁ ଯଦି ଜଣେ ଢିଲା ମଇଲା ମାନେ କଥା ସରିଯିବ। ତାକୁ ଦେଖା ଦେଖି ସିଏ ଢିଲା। ଦେଖୁଚୁ ମୁଁ ମାନେ ଏବେ ଯୋଉ ଯାଉଚି ଗୋଟେ ଦିନ ଦି ଦିନ ବନ୍ଦ କରିଦେଲେ, ସାର କଁର ସକାଳୁ ଫୋନ ପଳେଇ ଆସିବ ସେଠୁ। ମାନେ ଜଣେ ଅଙ୍କଲ ଅଛନ୍ତି। ତାଙ୍କ ପାଖରୁ ମୁଁ ଛୋଟ ବେଳୁ କରେ ଏକ୍ସସରସାଇଜ ହରିକା।
ମାନେ ସିଏ କଣ? ମାଗେଣା ଏମିତି ଯୋଗ କରାହେଉଛି ନା କଣ?
ହଁ ନିଃଶୁଳ୍କ ଯୋଗ ସେବା।
ଓ ତାହେଲେ ସେମିତି ତ ଭାସ ବାକେଶଵରରେ ବି ହଉଛି ନିଃଶୁକ୍୍କ ମାନେ ଯୋଗ।
ହଁ ସବୁ ପାର୍କ ରେ ହଉଛି। ଖାଲି ଯାଇକି ଟିକେ କରେ ମାନେ କଲେ ହେଲା ଆଉ।
ଏଇ ବଡ ବଡ ପାର୍କ ରେ ଖାଲି ହଉନି।
ମୁଁ ଦିନେ ମୋର ଗୋଟେ ମନ ହେଲା କୋଉ ଦିନ ଗୋଟେ ବଡ ବଡ ପାର୍କକୁ ପଳେଇଥିଲି ବୁଲିବାକୁ ସେଇଠି ବି ହଉଥିଲା ଯୋଗ। ଯେ ଏଇଠି କାଇଁ ଏତେ ଟିକେ ସେଇଭଳିଆ ଯୋଗ ହଉନଥିଲା। ଦେଖିବ ମୁଁ ଛାଡିବି ଆମର ଡେଲି ଲାଇଭ ବି ହଉଚି। ମାନେ ସାର୍ ରଖି ଦଉଚନ୍ତି ହଁ ନହେଲେ ଲାଇଭ ଟାକୁ ଅନନ୍ କରିଦବୁ ମାନେ ଯେ ଯେତେବେଳେ ଆମର ମାନେ ଆମେ ଏଇଠି ଯାହା ଯାହା କରୁଥୁବୁ ଅ ସେଇଟା ପୁରା ଡିଟୋ ଲାଇଭ ନା ସୋ ସୋ କରିବ। ଏମିତି ବି କରିପାରିବୁ ଲାଇଭ୍ ଅନ୍ କରିଦବୁ। ଆମେ ଯାହା ଯାହା କରୁଚୁ ତମେ ଦେଖିକି ସେଇଆ ସେଇଆ କରିବ। ପାରିବୁ ଲାଇଭ ହଁ
ହଉ ଶୁଣୁ, ମୁୁ ଯାଉଛି ତାହାଲେ।
ହଁ ହଁ ଠିକ ଅଛି। ହଉ ଠିକ୍ ଅଛି। ହବ ଯଦି ମୁଁ କାଲି ତତେ ଫୋନ କରିବି ଆଉ ହେଲା।
ହଉ।
ମାନେ ଏଇ ଏଇ ଆପ ରେ। ଓକେ।
ଓକେ। ହୁଁ।
ବାଏ ବାଏ। ତୁ କାଟି ଦେ ସିିଆଡ଼ୁ ତୋ ଆଡ଼ୁ।